ବନି ନମସ୍କାର ନମସ୍କାର।
ଆଜ୍ଞା କଣ କରୁଛନ୍ତି?
ବର୍ତ୍ତମାନ ମୁଁ ଭାବୁଥିଲି ଆମେ କଣ ଆଗକୁ କଣ କରିପାରିବା ଆମ ଫ୍ୟୁଚର ପାଇଁ। ବିଜନେସ୍ କିଛି ତେଣୁ ଆପଣ କଲ୍ ବ୍ୟାକ୍ କଲେ ମତେ।
ଆଜ୍ଞା ଆପଣ ତ ଏବେଠୁ ଭବିଷ୍ୟତ କଥା ବହୁତ ଚିନ୍ତା କରୁଚନ୍ତି। ମୁଁ ଭାବୁଥିଲି ଆମର କିଛି ଚାଷ କଲେ କିଛିକି କିପରି ହୁଅନ୍ତା।
ଭଲ ହୁଅନ୍ତା। ଆମେ କୁହନ୍ତୁ କୋଉ ଚାଷ କଲେ ଭଲ ହୁଅନ୍ତା। କିନ୍ତୁ ଆପଣ ଜାଣିଥିବେ ଯଦି କହିପାରିବେ।
ମୁଁ କହୁଥିଲି କୁକୁଡ଼ା ଚାଷ କଲେ କିପରି ଆଉ ହୁଅନ୍ତା।
ଭଲ ହୁଅନ୍ତା କୁକୁଡା ଚାଷ ଯେ। ଟିକେ ଆମକୁ କୁକୁଡ଼ା ଚାଷ ପାଇଁ ଆମକୁ ମିନିମମ୍ ଷାଠିଏ ଲକ୍ଷ ଭଳିଆ ଦରକାର।
ଆଜ୍ଞା ମୁଁ ତ ଆଜ୍ଞା ମୁଁ ତ ସେଇ କଥା ଭାବୁଥିଲି। ଷାଠିଏ ଲକ୍ଷରୁ ଅଧିକ ଟିକେ ହେଇପାରେ ପଛେ କମ ଠାରୁ ତ ହବ ନାହିଁ।
ନା ଆମ ର ଯୋଉ ମତେ ଯାହା ଲାଗୁଚି ଆମକୁ ଟିକେ କୁକୁଡାଙ୍କ ପାଇଁ ଆମର ଆମ ପାଖରେ ଏତେ ଟଙ୍କା ହବନି ଯେହେତୁ କୁକୁଡ଼ା ଫାର୍ମ ତଳେ ମାଛ ଚାଷ କଲେ କେମିତି ହଅନ୍ତା।
ଆଜ୍ଞା ଏପଟେ ସେ ଆନ୍ଧ୍ର ପଟେ ତ ସବୁ ଏପରି ହିଁ ଚାଷ ହୁଏ।
ହଁ ମୁଁ ସେ ଭାବୁଥିଲି ମୁଁ ଦେଖୁଥିଲି ୟୁ ଟ୍ୟୁବ୍ ରେ ଦେଖିଛି ତ ଆମର ଟିକେ ଭଲ ଲାଗେ କିନ୍ତୁ ଆ, ଯୋଉ ଆମର ଯୋଉ କୁକୁଡ଼ା ରଖନ୍ତି ଆଉ ଲୁହାର ଘର କରି ଉପ ଉପରେ ମଧ୍ୟ କୁକୁଡା ରହିବେ ତା ତଳେ ଜାଲି ଲାଗିବ। ଜାଲି ଲାଗିଲେ ତଳେ ଯୋଉ ରହେ ସେ ତାପରେ ଆ, ଯେ ଆକ୍ଚୁ ଆ, ଆ ଠ ଫୁଟୁ ଖଣ୍ଡେ ଗାତ ଖୋଳି ପାଞ୍ଚ ଫୁଟ୍ ପାଞ୍ଚ ଫୁଟ୍ ଭଳିଆ ଗା ତ ଖୋଳିିକି ପାଣି ଛଡା ହୁଏ ସେଥିରେ ମଧ୍ୟ। ପାଞ୍ଚ ଫୁଟ ମଧ୍ୟରେ ଉଁ, ପାଣି ରେ ମିନିୟମ ଯଦି ଆମେ ଧା ହାଇ କୁଁ ଗୋଟେ ଏକରରେ ଯଦି ଅଧେ ଏକର ମାନେ ପା ଅ, ଚା ସାତ ଗୁଣ୍ଠ ହୁଁ, ତିନି ଗୁଣ୍ଠ ଜାଗାରେ ଯଦି ଆମର ପ୍ରୋଜେକ୍ଟ ଟା କରନ୍ତେ, ଏଇ ଗୋଟେ ଗୋଟେ ଏକର ଜାଗାରେ ତିନି ଗୁଣ୍ଠ ଜାଗାରେ, ତିନି ଗୁଣ୍ଠର ଫାର୍ମ ହେଲେ ଆମକୁ ଆ, ମା- ତିନି ଗୁଣ୍ଠ ଫାର୍ମ ହେଲେ ଚାରି ଗୁଣ୍ଠ ଭଳିଆ ପୋଖରୀ ଦରକାର। ମାନେ ମ ଝିରେ ରହିବ ତିନି ଗୁଣ୍ଠିଆ। ଆଉ ଫାର୍ମ ଟା ଚାରି ଗୁଣ୍ଠ ପ-ପ-ତଳେ ଏମିତି ପୋଖରୀରୁ ଗୋଟେ ରାସ୍ତା ଯାଇଥିବ ମଝିରେ, ହେଲେ ଫାର୍ମକୁୁ ଯିବା ପାଇଁ, ଆମର ଉପର ମଧ୍ଯ ଯୋଉ ଫା- ରହିବ ଫାର୍ମ ଟା ତଳେ ତାର ବା ପାଣି ରହିଲା ସେଥିରେ ମଧ୍ୟ ଆମେ ଦୁଇଶ ଚାରା ଛାଡି ପାରିବା, କଣ କହୁ
ଆଜ୍ଞା ଏଇଟା ତ ବହୁତ ଭଲ କଥା ପଛେ ଗୋଟେ ଏକର ତ ତେଇଶି ନା ଚବିଶି ଗୁଣ୍ଠୁ।
ହଁ ତାହେଲେ ଆମେ କହୁଛି ଗୋଟେ ଏକର ଜାଗାର ଅନୁମାନ। ଗୋଟେ ଏକର ଜାଗାରେ ଆମେ ଚାରି ଗୁଣ୍ଠରେ ପ୍ରୋଜେକ୍ଟ ଟା କରିବା।
ଆଜ୍ଞା ମୁଁ ତ କହୁଥିଲି ଚାରି ଗୁଣ୍ଠୁ ପୋଖରୀ ଗଲେ। ତ ଚାରି ଗୁଣ୍ଡର ପୋଖରୀରେ ତାର ହିଡ ଫିଡ ମିଶେଇ ତ ଚାରି ଏକର ନା ତାର ଖାଲି ଗାତ ଟା ଚାରି ଏକର?
ଚାରି ଏକର ନା ଚାରି ଏକର କହେ, ଚାରି ଚାରି ଗୁଣ୍ଠ। ଟୋଟାଲି ମୁଁ କହୁଛି ତିନି ଗୁଣ୍ଠର ଯଦି ହବ ଆମର ଇଏ। ମାନେ ଫାର୍ମ ଟା ଯଦି ଉପରକୁ ରହିଲା ତିନି ଗୁଣ୍ଟ ତାହାଠୁ ଟିକେ ବଡ ଦରକାର ନା ପୁ ଟା ଆମକୁ ଯାହା ଯେହେତୁ ହେଲେ
ଆଜ୍ଞା ମୁଁ ବୁଝିଲି ଯେ ଆପଣ କଣ କହୁଛନ୍ତି, ମୁଁ କହୁଛି ପୋଖରୀ ରେ ଯୋଉ ହିଡ ହୁଏ ଜାଣିଥିବେ?
ସେ ଅଧ ଅଧ ଗୁଣ୍ଠଏକ୍ସଟ୍ରା ରଖିବା ନା, ଆମେ ଚାରି ଗୁଣ୍ଠ ଲେ ସାଢେ ଚାରି ଗୁଣ୍ଠ ହିଡ ଫିଡ ହେଲେ।
ଆଜ୍ଞା ମୁଁ ତ ସେଇ କଥା କହୁଥିଲି ଯଦି ପାଞ୍ଚ ଗୁଣ୍ଠର ପୋଖରୀ ହବ ତାହେଲେ ହିଡ ଗୋଟେ ଗୁଣ୍ଠ ଆଉ ଟୋଟାଲି ମିଶେଇକି। ଆଉ ଚାରି ଗୁଣ୍ଠ ର ପୋଖରୀ ହବ।
ହଁ ନିଅନ୍ତି ନିଅ ତି ନିହାତି କଲେ ମଝିରେ ଗୋଟେ ଆମର ଆମର ଯୋଉ ଆଠ ଫୁଟୁ ଗା ତ ହବ ମଝିରେ ଗୋଟେ ଦଶ ଫୁଟିଆ ରୋଡ କରିବାକୁ ପଡିବ। ଓ ଦଶ ଫୁଟିଆ ମା- ମା ଟି କି ଛାଡିକି ଆମେ ରୋ-ଯିବାକୁ ଉଁ, ଫାର୍ମ କୁୁ ଯିବାକୁ ଛାଡିକି କରିବାକୁ ପଡିବ, ଆମେ ତା ଉଁ, ମଝିରେ ଯୋଉ ଆମେ ଗାତ ଖୋଳିଥିବୁ ଆଠ ଫୁଟୁ, ତା ତଳେ ଆମ ପୋଖରୀ ତଳେ ପିଲର ଉଠେଇବାକୁ ପଡିବ ଆମକୁ ନଅଟା ଖଣ୍ଟେ ନଅ ନୁହଁ ଆମ ସରି ସ- ଅ ଅଠରଟା ପିଲର ଉଠେଇବାକୁ ପଡିବ। ଅଠରଟା ପିଲର ରେ ଆମକୁ ତଳେ ଦେ-ଉଁ, ପିଲର ରୁ ଆମେ ବିମ୍ ଦବା ବିମ୍ ରେ ଆମେ ଜାଲି ପକେଇବା। ମୋ ପ୍ଲାନ୍ ଟା କେମିତି ଭଲ ଅଛି କି ନାଇଁ?
ଆଜ୍ଞା ଆପଣଙ୍କ ପ୍ଲାନ୍ ଟା ବହୁତ ଅ, ଉତ୍ତମ, ପଛେ ମୁଁ କହୁଥିଲି ଯେ ବିମ୍ ନ ପକେଇକି ଆମେ ଯଦି ଲୁହାର କରିଦବା? ଆଲୁମିନିୟମ ବି ଯୋଉ ଆସୁଛି ଯୋଉଥିରେ ଜଙ୍କ ଲାଗିବନି
ପ ଭିମି ଉପରକୁ ପଡେ ମାନେ ଦେଖନ୍ତୁ ଆମେ ଫାଷ୍ଟ ସେଇ ଜଙ୍କ ଲାଗିବନି ଜଙ୍କ ଲାଗିଯିବ ମାନେ ଆମେ ପାଣି ତଳେ ରହିବା ନା ପାଣିରେ ରହିଲେ ପିଲର ଖାଲି ଉଠେଇ ଦେଲେ ପିଲରରେ ଆମେ ଯଦି ସ୍କୃ ଦେଇ ଲୁହା ଜଏଣ୍ଟ କରିବା ତାହେଲେ ଆଗାମୀ କିଛି ପାଞ୍ଚ ଛଅ ବର୍ଷ ପରେ ସେ ଲୁହା ଗଳିଆର ସମ୍ଭାବନାତା ଅଛି ତେଣୁ ମୁଁ କହୁଛି ଆମେ ଗୋଟେ ଗୋଟେ ଆମେ ଆଠ ଫୁଟ ଉପରୁ ଗୋଟେ ବିମ୍ ବିମ୍ ଦବା ବିମ୍ ଦେଲେ ହୁଁ ବିମ ଦେଲେ ତା ଉପରେ ଆମ ପ୍ଲେଟ୍ ଲୁହାର ଯୋଉ ଭଳିଆ ପ୍ଲେଟ୍ ପଡେ ସେଇଭଳିଆ ମୋଟା ମୋଟ ର ଜାଲି ଟାଇପ ର କରିବା ଜାଲିର ପୁରା ଆମେ ଛା ଛାତ ପକେଇ ବା ହଁ ନିହାତି ନିହାତି ଯେହେତୁ ଲୁହା ଆଣିକି ସେଠି ବନେଇବାକୁ ପଡିବ ଆମର ଛାତ ତ ପକେଇବା ପୁରା ଲୁହର ଗୋଟେ ସିଟ୍ ଛାତ ପଡିି ସାରିଲ ପରେ ଆ ତଳେ ଏମିତି ଜାଲି ଭଳିଆ ରହିଲା ମୋଟା ମୋଟାଳିଆ ଟିକେ ଜାଲି ରହିବ ତଳେ ଏମିତି ଯାହାକି ଆମର କୁକୁଡ଼ା ହଗିଲେ ସେ ପାଣିରେ ଗଳିବ
ଆଜ୍ଞା ତାକୁ ହି ସେ ମାଛ ମାନେ ଖାଇକି ଉ
ହଁ ହଁ ହଁ ନିହାତି ନିହାତି ବିମି ଆମର ଯୋଉ ଉଠି ପିଲର ଯାହା ଉଠିଥିବ ଆମର ତେଣୁ ତା ସାଇଡ ରେ ଆମର ଜାଲି ବୁଲା ଜାଲି ବୁଲା ହବ ତା ଉପରକୁ ଆଉ ଗୋଟେ ବିମ୍ ବୁଲିବ କଣ ପାଇଁ ନା ଆମର ଯୋଉ ଆଜ୍ ବେସ ଟା ପଡିବ କି ଯାହା ହ ଛାତ ତ ପକେଇବାର ନାହିଁ ଆଜବେଷ୍ଟ ଯୋଉ ପଡ଼ିବ ତା ପାଇଁ ଆମର ତ୍ରିକୋଣିଆ ଭଳିଆ ଦରକାର
ଆଜ୍ଞା ସେ ତ୍ରିକୋଣଆ ହେଇ ତ ରହିବ ଆଉ ଆଜିିବାସ ମାନ ତ ସେଇଭଳିଆ ରହିବ ଆଉ
ତ୍ରି କଣ ତ୍ରକୁୋଣ ର ବିମ ର କଲେ ଆମର ମାନେ ଲୁହା ରଡ଼ ବିମ କଲେ ସେ ଟିକେ ଭଲରେ ରହିବ ଟିକେ ମଜବୁତ ହେଇ ରହିବ ସେ ତେଣୁ ତାକୁ ଏମିତି ତ୍ରିକୋଣଆ କରିକି ମଝିରେ ରଡ଼ ଦେଇ ତାକୁ ତା ମଧ୍ୟ ତା ଉପରେ ଆଜବେଷ୍ଟ ଆମେ ପକେଇ ପାରିବୁ ତାହେଲେ ଆମକୁ ଏଠି ଟିକେ ଗରମ ହବନି କୁକୁଡ଼ାଙ୍କ ପାଇଁ ଥଣ୍ଡା ବି ରହିବ ତଳେ ପାଣି ରହିଲେ ଯାହା ହଗିଲେ ତଳେ ଯିବ ଆଉ ସାଇଡ ରେ ପବନ ଯିବା ଆସିବା ବି ହବ ଆଉ ସାଇଡ ରେ କିଛି ଆମେ ପୋଖରୀ ସାଇଡରେ କଦଳୀ ଗଛ ଆମେ ଲଗେଇଲେ ଟିକେ ଭଲ ଭଲ ଆଉ ଫଳି ଫଳା ଫଳ ଦବ ଆଉ କଦଳୀ ଗଛ ଗୋଟେ ଦିଟା କଦଳୀ ଗଛ ହେଲେ ଗୋଟେ ଭଣ୍ଡା ଗଛ ପୁଣି ଦିଟା କଦଳୀ ଗଛ ହେଲେ ଗୋଟେ ଭଣ୍ଡା ଗଛ ଛ ଲଗେଇଲେ ଆମର ପୋଖରୀରୁ ଯୋଉ ପାଣି ନେଇ ଆମର ଚେରରେ ଜଲଦି ସାର ଉତ୍ପାଦନ ହେଇ କଦଳୀ ଆଉ ଉ ଭଣ୍ଡା ଜଲ୍ଦି ଫଳିବ
ଆଜ୍ଞା ମୁଁ ତ କହୁଥିଲି କଦଳୀ ଗଛ ନ କଦଳୀ ବା ଭଣ୍ଡା ନ ଲଗେଇ କି ଚାରିପଟେ ଯଦି ଗୁଆ ଗଛ ଲଗେଇଦବା ସେଇ ମଧ୍ୟ ବହୁତ ଭଲ ଫଳିବ କାହିଁକି ନା ଗୁଆ ତ ବର୍ଷକୁ ଥରେ ଫଳିବ ଆଉ ବହୁତ ଫଳିବ
ହଁ ମୁଁ ଜାଇଁଲି ଆପଣଙ୍କ କଥାରେ ମୁ ସାହାୟତା ଅଛି କିନ୍ତୁ ଗୁଆ ଗଛ ଲଗେଇଲେ ଯାହାହଲେ ମିନିମମ୍ ପାଞ୍ଚ ବର୍ଷ ଦରକାର
ଆଜ୍ଞା ଏଯ କଦଳୀ ଗଛରେ ସେଗୁଡା ସବୁ ଆବଶ୍ୟକ ନୁହଁ
କଦଳୀ ଗଛରେ ଆମର ମାସେରେ ଦେଢ ମାସରେ କଦଳୀ ଫଳା ଫଳ ଦେଇଦିଏ କଦଳୀ ଗଛ ଚାରା ଲଗେଇିଲେ ଦେଢ ମାସରେ ଗଛ ବଢ଼ିକି ଫଳ ଫଳ ଦେଇଦିଏ ତେଣ ମୁ କହୁଛି ଭଣ୍ଡାାଗଛ କୁ ତି ତି ତିନି ମାସ ଲାଗେ ତିନି ମାସ ନା ଦେଢ଼ ସାଢେ ତିନି ମାସ ଲାଗେ ଭଣ୍ଡାାଗଛ ଯୋଉ ବଢ଼ିବାକୁ ତାହେଲେ ଆମେ ଭଣ୍ଡା ପ୍ରତି ମା ପ୍ରତି ଇ ଇ ମାସେରେ ଥରେ ଫଳ ଦିଏ ନାଇଁମ। ହଁ ମାନେ ଗଛ ବଢ଼ିବାକୁ ତିନି ମାସ ଲାଗେ ପ୍ରତି ମାସରେ ଉଁ ଫଳ ଦିଏ ଆଉ କଦଳୀ ଥଳେ ଫଳିଲା ପରେ ତାର ସାଇଡ଼ରେ ଅଁ ଉଁ
ହଁ ତାର ସେଇଠୁ ଗଛ ବାହାରେ ସାଇଡ
ହଁ ସାଇଡ଼ ରୁ ଯାହା ମଙ୍ଗ ଚେର ରୁ ଅଙ୍ଗ ଗଛ ବାହାରିକି ଆମେ କଦଳୀ ଫଳା ଫଳ ହେଲା ପରେ ସେ ଗଛକୁ କାଟିଦବା। କାଟିକି ସେ ସାଇଡ଼ ର ଯୋଉ ଚେର ଥିବ ସେଠୁ ମଧ୍ୟ କିଛିଟା ଚାରା ନେଇ ଆଉ କଉଠି ବି ଆମେ ବ୍ୟବହାର କରିପାରିବା କି ଚାରା ରୂପେ ବେପାର ବି କରିପାରିବା। କଦଳୀ ବି ବେପାର ହବ ଭଣ୍ଡା ବି ବେପାର ହବ। ଉଁ ନୁହଁ କଦଳୀ ବେପାର ହବ ଭଣ୍ଡା ବି ବେପାର ହବ କୁକୁଡ଼ା ବି ଆମର ଅଣ୍ଡା ଦେଲେ ଯାହା ବି ଆ ହା ହାର ହାରଭେଷ୍ଟ କରିପାରିବା ସେଥିରୁ ବି ଛୁଆ କାଢ଼ି ପାରିବା। ମେସିନ ବି ଆଣି ରଖି ପାରିବା ତା ମଧ୍ୟ କିଛି ଆମ ଯୋଉ କର୍ମଚାରୀ ଲୋକ ଅଛନ୍ତି ତାଙ୍କ ପାଇଁ ଆଗ ଆଗ ପଟେ କି ମାଗ ପଟେ କିଛି ଘର କରିବାକୁ ପଡ଼ିବ ଯାହା ହେଲେ ତି ଚାରି ବଖରା ରୁମ୍ ଗୋଟେ ଲାଟିନ୍ ଗୋଟେ କିଚେନ୍ ଅ କରିକି ସେ ମଧ୍ୟ ସେଠି ରହି ଆମର କୁକୁଡ଼ା ଫାର୍ମକୁ ଯଗାଯଗି କରି ମଧ୍ୟ ଆମକୁ ମାନେ ଆମେ ଏଠି ଘରେ ରହି ଜାଣିପାରିବା କି ସେଠି କଣ ହଉଚି କି ନାଇଁ ଯାହାହେଲେ ଯେହେ ତୁ ଦିଟା କ୍ୟାମେରା ଦରକାର ମଧ୍ୟମ୍
ଆମେ ଅଡ଼ିଓ କ୍ୟାମେରା ଲଗେଇବାକୁ ପଡ଼ିବ ନା ମୁଁ କହୁଥିଲି ଆପଣ ଯୋଉ ଏକରେ ଜାଗା କହୁଚନ୍ତି ତା ଦେହରୁ ତ ଚାରି ଏକର ପୋଖରୀ ହେଲା ତାରି ଉପରେ ତ ତିନି ଗୁନ୍
ନାଇଁ ନାଇଁ ସରି ସରି ଆପଣ ବୁଝି ପାଇଲେ ନାଇଁ। ଯାହାହେଲେ ଆମର ଏକର ଜାଗାରେ ଚାରି ଗୁଣ୍ଠରେ ଯଦ ଜାଗା ମାଡ଼ିଲା ଆଉ ଆମର ଗୋଟେ ଗୁଣ୍ଠ ଠରେ ଗୋଟେ ଅ ଅ ଅଧ ଗୁଣ୍ଠରେ ନାଇଁ ଗୋଟେ ଗୁଣ୍ଠରେ ଘରଟେ କରିବା। ଚାରି ଗୁଣ୍ଠ ଗଲା ଗୋଟେ ଗୁଣ୍ଠ ମାନେ ଆମର ଟୋଟାଲେ ଉଁ ଛଅ ଉଁ ପାଁ
ଗୁଣ୍ଠ ଗଲା।
ହାଇଟରେ ଛଅ ଗୁଣ୍ଠ ଗଲା ଆଉ ଆମର କେତେ ଗୁଣ୍ଠ ରହିଲା?
ତ ସେଇଠୁ ଆମେ ତେଇଶି ରୁ ଛଅ ମାଇନସ୍ କଲେ ଚାରି, ଦଶ, ତେର, ସତର ଗୁଣ୍ଠ ରହିଲା।
ସତର ଗୁଣ୍ଠରୁ ଆମେ ମା ଲାଷ୍ଟ ଆଡ଼ିକି ଏଗାର ଗୁଣ୍ଠ ଆମେ ଆମେ ଶାଗୁଆନ ଗଛ ନାଇଁ ଆମ୍ବ ଗଛ ଲଗେଇଲେ ଲସ୍।
ଆଜ୍ଞା।
ଆମେ ଶାଗୁଆନ ଚାରା ଛାଡ଼ିବା ମିନିୟମ୍ ଚାରଶ ଚାରିଶହ ଗଛ ଲଗେଇବା।
ଆଜ୍ଞା ଶାଗୁଆନ ବି
ଚାରିଶ ଲଗେଇବା ହଁ ଶାଗୁଆନ ଗଛ ଆରାମସେ ପାଞ୍ଚ କୁ ବର୍ଷ ଆମେ ଗୋଟେ ଗଛ ପିଛା ଆମକୁ ଦି ଲ କ୍ଷ ଟଙ୍କା ଦବ ଯାହାହେଲେ ଆପ୍ରଷ୍ଟଲି ଆମକୁ ତିିନି କୋଟିରୁ ଚାରି କୋଟି ଟଙ୍କା ଲାଭ ହବ।
ଆଜ୍ଞା ଆଉ ଏଇ ଯଉ ସାତ ଗୁଣ୍ଠୁ ରହିବ ଏଇ ଛଅ ଗୁଣ୍ଠୁ ରହିବ ସେଥିରେ କଣ କରିବା?
ଯେହେତୁ ଆମେ ଭାବିବା କି ଯାହା କିି ଗଛ ଆମର ଯାହା ଲିଚି ଗଛ ହେଇଯାଉ କି ଆମର କୋଉ ବିି ଭଲ ଗଛ ନାଇଁ ଆମେ ଛାଡ଼ିବା ସେଟା ଯୋଉ ହେଲା ପରେ ଆମେ କିଛି ଟାଇମ୍ ଅପେକ୍ଷା କରିବା ଯଦି ଆମ କୁକୁଡ଼ା ଫାର୍ମର ଅଧିକା ଫଳ ଫଳା ଭଲ ବାହାରଲା ତେଣୁ ଆମେ ଆଉ ଯୋଉ ରହିଲା କେତେ ଛଅ ଗୁଣ୍ଠ ରୁ ତିନି ଗୁଣ୍ଠ ଲୋନ୍ ନେଇଯିବା। ତିନି ଗୁଣ୍ଠ ଲୋନ୍ ନାଇଁ ଆମେ ଟୋଟାଲ ଅଧ ଏକର ଲୋନ୍ ନେଇଯିବା। ଅଧ ଏକର ଲୋନ୍ ଛଅ କୋଟ ଟଁ ଉଠେଇବା ଆଗରୁ ଗୋଟେ ଦି ଗୁଣ୍ଠ ତିନ ଦି ଗୁଣ୍ଠ ତିନି ଗୁଣ୍ଠ ଭଳିଆ ବଡ଼ ଗୋଟେ ପୋଖରୀ ଖୋଳିବା ଆଉ ଯୋଉ ତିନି ଗୁଣ୍ଠ ରହିଲା ଓନ୍ଲି ତଳେ ପ୍ଲାଷ୍ଟର କରିକି ଦି-ଦି- ଦିଇ ଫୁଟ ଭଳିଆ ମାଟି ପୋତିକି ଏ ଉଁ ଚାରି ଫୁଟୁ ଭଳିଆ ମାଟି ପୋତିକି ଇଂ ହୁଁ ପ୍ଲାଷ୍ଟର କରିଦବା। ଚାରିପଟେ ଇଟା ଇଏ ପାଚେରୀ ବୁଲିକି ପ୍ଲାଷ୍ଟର କରିଦବା। ପ୍ଲାଷ୍ଟର କରିକି ସାଇଟ୍ ରେ ପିଲର ଉଠେଇକି ଆଜବେଷ୍ଟ ପକେଇ କି ଘର ଛାଡି ଦବା ଯାହାକି ବତକ ଆମର ରହିପାରିବେ। ବତକ ମିନିୟମ୍ ଦି ହଜାର ନିହାତି ନିହାତି ଦିଇ ହଜାର ବ ତକ ଛାଡିବା ଆମର ଏପଟ ଯୋଉ ତଳ ପୋଖରୀ ମାନେ ତଳ ଯୋଉ ପାଣି ଅଛି ଯୋଉ ପୋଖରୀର ପାଞ୍ଚ ଫୁଟୁ ଭଳିଆ ଯୋଉ କହିଥିଲି ଆପଣଙ୍କୁ କୁକୁଡା ତଳେ ସେ ସେପାରେଟ୍ ଅଲଗା ରହିଲା। ସେ ସେପାରେଟ୍ ଅଲଗା ରହିଲ ତା ସାଇଟ୍ ରେ କଦଳୀ ଗଛ ଅଲଗା ଲାଗିଲା। ସେପଟ ଯୋଉ ପୋଖରୀ ରହିବ ତା ସାଇଟ୍ କୁ ବତକ ଫାର୍ମ ସେ ପଟେ ଅଲଗା ବତକ ବାହାରିଲେ ଆମେ ଛୁଆ ଆଣି ରଖିବୁନି ବଡ ଟିକେ ରଖିବୁ। ବତକ ବାହାରିଲେ ଟୋଟାଲ ଗଲେ ପାଣିରେ ଗା ଧେଇଲେ ଗାଧେଇଲେ ଖାଇଲେ ପିଲଲେ ଗେଣ୍ଡାଳିଆ ଫେଣ୍ଡାଳିଆ ଯାହା ବର୍ଷା ଦିନେ ଯାହା ହୁଅନ୍ତି ଗେଣ୍ଡାଳିଆ ଖାଇଲା ପରେ ଫୁଣି ଯିବେ ରହିବେ। ଉଁ ଆମର ଫା ଆରାମସେ ଆମକୁ ଯଦି ବତକ ଅଣ୍ଡା ଗୋଟେ ଆମକୁ ଏଠି ମିଳୁଚି ଆମର ଏଠି ପର୍ ଅଣ୍ଡା ମିଳୁଚି ଆମର କେତେ ଟଙ୍କା ପନ୍ଦର ଟଙ୍କା ଭଳିଆ। ଆମେ ଯଦି ସେଇ ଅଂ ପନ୍ଦର ଟଙ୍କା ଭେଳିଆ ବିକା ହୋଉଚି ବାହାରେ ଆମେ ଯଦି ସେ ଅଣ୍ଡାଟାକୁ ଆମେ ସାଇ ଉ ମା ଆଣିବୁ ତାହେଲେ ଆମକୁ ଯେହେତୁ ଆମର ଟୋ ଟାଲ ଖର୍ଚ ଯାଇ ଆମକୁ ଟୋଟାଲେ ଯଦି କୁକୁଡାଙ୍କ ଦାନା ଫାନା ଦେଖିବା ତ ଟୋଟାଲି ଗୋଟେ କୁକୁଡା ପିଛେ ଚାରି ଟଙ୍କା ଭଳିଆ ଦାନା ଖର୍ଚ୍ଚ ହବ।
ଆଜ୍ଞା ନିହାତି।
ଦିନକୁ ଯଦି ଏମିତି ଗୋଟେ ଅଣ୍ଡା ଦେଲା ଆମକୁ ଆମେ ଆମେ ଯଦି ଡ ଗୋଟେ ଟ୍ରେ ଭଳିଆ ଅଣ୍ଡା ବିକିବୁ ତାହେଲେ ଆମକୁ ଗୋଟେ ଅଣ୍ଡା ପିଛା ସାତ ଟଙ୍କା ବାହାରିବ। ଯଦି କୁକୁଡା ଗୋଟେ ଆମର ମିନିମମ୍ ଯଦି ତିନି ହଜାର କୁକୁଡା ରହିଗଲା ଯଦି ଆମର ଦିଇ ହଜାର କୁକୁଡା ବି ଅଣ୍ଡା ଦେଲେ ତାହାଲେ ମିନିମମ୍ ଆମକୁ ଲାଭ ହବ ମିନିମମ୍ ମାସକୁ ମିନିୟମ ଆପ୍ରୋଜଲି ନରୁ ହାଡଲି ପନ୍ଦର ଷୋହଳ ଭଳିଆ ଆରମସେ ବାହାରିବ। ପନ୍ଦର ଷୋହଳ ଲକ୍ଷ ସେଥିରୁ ବି ମଧ୍ୟ ଲାଭ ହେଇପାରେ ବୋହୁତ।
ଏଥିରେ ବୋହୁତ ଖୁବ୍ ଶି-ଶୀଘ୍ର ଚାଲୁଛି।
ଆଜ୍ଞା ଆମେ ଆ-ଆଗ୍ରିକଲଚର ବି ପଢିବୁ ନା ଟିକେ ଏଥିରୁ ଯାଉଚି ଏଇ ଲାଇନ୍ ରେ ଯାଉଚୁ ନା ଏଇ ଲାଇନ୍ ରେ ଟିକେ ଜ୍ଞାନ ଦରକାର।
ଆଜ୍ଞା ନିହାତି କି ବିଷୟରେ ଜ୍ଞାନ ରହିବା ଦରକାର।
ନାଁ ଯଦି ଆମେ ସେ ଆ ବ ହାଚିଂ ହାଚିଂ କରନ୍ତି ହାଚିଂ ମାନେ ଜାଣିଥିବେ ଆପଣ?
ଆଜ୍ଞା ଆଜ୍ଞା ଜାଣିଛି।
ହାଚିଂ ହାଚ ଅଣ୍ଡାକୁ ନେଇ ବସେଇକି ଯୋଉ ବାହାର କରନ୍ତି ଛୁଆ। ଆମେ ଯଦି ତା ତାହା ଅଣ୍ଡାର ପ୍ରୋସେସିଙ୍ଗ ଟିକେ ଅଲଗା ଥାଏ। ତାହା ପାଇଁ ଆମକୁ ଯଦି ଆମେ ଯୋଉ ତିନି ହଜାର ନାଁ ନାଁ ନାଁ ମୁଁ କହୁଚି ଶୁଣନ୍ତୁ ଶୁଣ ଆମେ ତିନି ହଜାର ଯୋଉ ବତକ ଛାଡୁଚେ ସେ ମଧ୍ୟ ସବୁ ମାଇ ଛାଡନ୍ତି କିନ୍ତୁ ଆମେ ତିନି ହଜାରରୁ ପାଂଶ‌ଅ ମେଲ୍ ଛାଡିବା ମେଲ୍ ଛାଡିଲେ ଯାହାକି ଏ ଯୋଉ ହା ହଁ ମାଇ ଛାଡିଲେ ଯାହାକି ଆମେ ଅଣ୍ଡାରେ ଛୁଆ ବାହାରିିବନି ଏମି ଏ ଅଣ୍ଡାରେ କମ୍ ପଇସାରେ ବିକା ହୁଏ। ଏ ଅଣ୍ଡାଟାରେ ଲୋକ ଖା-ଖାଆନ୍ତି ଯାହାକି ଏଥିରୁ ଛୁଆ ବାହାରେନି ସେ ଅଣ୍ଡା ବିକିଲେ ଯେ ହେତୁ ହାରଭେଷ୍ଟ ହବ ଉଁମ୍ ଥା ହାଚିଂ କଲେ ହାଚିଂ ମେସିନ୍ ଥାଏ। ଯଦି ଆମେ ଗୋଟା ଅଣ୍ଡା ପିଛା ଦଶ ଟଙ୍କାରେ ଯାଏ, ଯାଏ ପନ୍ଦର ଟଙ୍କାରେ ବାହାରେ ବିକେ ଏବେ ଦଶ ଟଙ୍କାରେ ଯାଏ। ଦଶ ଛୁଆ ହେଲା ମାସେରେ ଛୁଆ ବାହାରେ ଯଦି ଆମେ ଛୁଆ ଯଦି ତାଡୁ ହାଚିଂ ମେସିନ୍ ଆଣି ରଖିଲୁ ହଁ ସେଇ ଏ କୁଛ୍ ମାସେ ଆପ୍ ଆପ୍ପ୍ରୋକ୍ସିମେଟଲୀ ମୁଁ ମାସେ ଧରୁଚି କାଇଁନା ସବୁ ତ ଅଣ୍ଡା ସମାନ ନଥାଏ ନାଁ। ଆ ଯାହା କିଛି ଆହଁ। ତାହେଲେ ଆମେ ଯଦି ମାସେ ଭିତରେ ଯଦି ଆମ ଛୁଆ ବାହାରିଲେ ଯଦି ଆମେ ଯଦି ରଖିବୁ ଚାର୍ ଶ ଅଣ୍ଡା ରଖିବୁ ଚାର୍ ଶ ଅଣ୍ଡାରୁ ବି ପଚାଶ ଅଣ୍ଡା ବି ପଚାଶ କି ଛାଡ ଶହେ ଅଣ୍ଡା ଖରାପ ହଉ ଆମର ତିନ୍‌ଶ ଛୁଆ ବାହାରିବେ।